ହାଲୋ।
ହଁଅଁ।
ଆଉ?
ମୁଁ କାଲି ଗୋଟେ ସେତିକି ବୋଳୁଆ ବସିଥିଲି ଗୋଟେ କାଲି ଏଣ୍ଡୁଅ ଦେଖିଲି ବୋହୁରୁପି ଏଣ୍ଡୁଅ ଯୋଉଟା ପୋହୋଳା ଏଣ୍ଡୁଆ। ହ
ହଁଅଁ।
ଏଟା ଗୋଟେ ଦେଖିଲି ଆଜି ଏଇନା ଗୋଟେ ଗୋଧିଟେ।
ଅ ହ?
ଆରେ ଏ ଗଛ ଫଛ ଏରା ଘରେ ଆଗେରେ ଆଛିି ଜଣଙ୍କର ଜେଗା ସେ ତ ଜେଗା ସପା କରୁନି। ସେଠି ନ ନୁଆଣି ସବୁ ରହୁଛି ସା
ରହୁଚନ୍ତି ସେରା ସବୁ ବାହାରିକି ପ
ସିଏ ସଫା କରୁନେଇ, ଗୋଧି ନେଉଳ ଏଠି ସବୁ ଅଛନ୍ତି। ଘର ଆଗ ଟା ପୁରା ଜଙ୍ଗଲ ଭଳିଆ।
ଆଉ କପିଳାସ କେତେଥର ଯାଇଥିଲା ବୁଲି?
କପଳାସ ମୁଁ ତ ବାହା ହେଇନଥିଲି ଯାହା ଯାଇଥିଲି ଦି ଦି ଦି ଥର କି ତିନଥର ଯାଇଥିଲି। ତାପରେ ବାହା ହେଇସାରିଲା ପରେ ଥରେ ଯାଇଥିଲି। ଆଉ ଥରେ ଯାଇଥିଲି ନା ଆଉ ଥରେ ଦେହ ଭଳ ନଥିଲା ନଣଦରିକା ସବୁ ଯାଇଥିଲେ। ମୁଁ ତ ସେଇ ଥରେ। ଥରେ ତ ଯାଇଚି ଆଉ ତ ଯାଇନି ଆଉ। ଆଙ୍କୁ କୁହେ ଟିକେ ନେଇଯା ବୋଲି ଯେ, ସେ କହିବେ ମୁଁ ବାହା ହେଲା ପରେ ମୁଁ କୁଆଡେ ବୁଲିନି ତ। ଖାଲି ପୁରୀ ଯାଇଚି ପୁରୀ ଭୋଉତ ଥର ଗଲିଣିି। ଆଉ ଯାଇଥିଲୁ କପିଳାସ ନ ନନ୍ଦନକାନନ। ଥରେ ଦି ତିନିଥର ଗଲୁଣୁ ପୁରୀ ଗଲୁଣୁ ତ ପାଁ ଦଶଥର ଭଳିଆ। ପରିଗଲୁ ନା। ହଁ ଏବେ ଯାଇଥିଲୁ ଦେଇ ଘରିକା ସବୁ ଏଇ ଫେବୃଆରୀ ମାସରେ। ଦା ଆପାକୁ ଥଏ କହିଲି ମୁଁ ଅଇଲି ପୁରୀ ଟିଏ ଯିବା ଟ୍ରେନରେ ଯେ ଦିନେ ଦି ଦିନି ରହିକିରି ଆସିବା, ସିଏ ତାର ଶୁଣୁନି।
ଆଉ କୁଆଡ଼େ ଯାଇଥିଲୁ?
ମୁଁ ଆଉ କୁଆଡେ କାଇଁ କୁଆଡେ ଯାଇଛି କି? କୁଆଡେ ନାଇଁ ଖାଲି ଏଇଠିକି ଆଉ ଏଇ ଏଁ ଅଛନ୍ତି ଠାକୁରଣୀ। ବୁଡିଦେଇ ହି ଯୋଉ ଦକ୍ଷିଣ କାଳୀ ଅଛନ୍ତି ସେଇଠି ଟିକେ ଯାଏ ସଟରଡ଼େ ରେ କେତେବେଳେ କେମତି ବିଜିନଟ୍ କହିଲେ ନେବେ। ନହେଲେ ଆଉ କୁଆଡେ ମୁ ଯାଏ ଛୁଆକୁ ନେଇକି କୁଆଡେ ଯୋଉ ଖରାରେ କୁଆଡେ ଯିବ? ମଝିରେ ଯାଇ
ବାଆ ବାଆଘର ପୂର୍ବୁରୁ ଆଉ କୋଉ ଜାଗା ଦେଖିଥିଲ?
ବାହାଘର ପୂର୍ବରୁ ମୁଁ ତ ଏଇ ସେଇ ତ ପୁରୀ ଯାଇଥିଲି। ଯାଏ ଆଉ କାଇଁ କୁଆଡେ? ଆଉ କୁଆଡେ ଯାଇ ହଁ ତାରିଣୀ ଯାଇଥିଲ ତାରିଣୀ ଯାଇଛି ଦି ତିନି ଥର ଗଲୁଣି ତାରିଣୀ। ଏତେ କୁଆଡେ ବୁଲାବୁଲି ନାହିଁ ବାହାଘର ପରେ କଣ ବାହା ହେଇ ସାରି ନଥିଲା ପରେ କଁ ବୁଲାବୁଲି ନାହିଁ। ଏଇ ଛୁଆ ତ ହେଇସାରିଲା ପରେ ଛୁଆ ଧନ୍ଦା ବୁଝିକି ଛୁଆକୁ ନେଇକି ଗଲାବେଳେ ଯୋଉ ଖରା ଗରମ୍ ହଉଚି ଶୀତ ଦିନରେ ହଁ ଟିକେ କୁଆଡେ ଇଚ୍ଛା ହବ। ଖରା ପାଇଁ ଘରୁ ବାହ
ଖରାଦିନ ଏଥର ଏ ବର୍ଷା ହେଲାଣି ମୌସୁମୀ ପଳେଇ ଆସିଲାଣି।
ହଁ ନାଇଁ ଖରା ଯୋଉ ଗରମ ହଉଛି ଘରୁ ବି ବାହାରି ହଉନି ଭାଇ ଗରମରେ
ବହୁତ ଗରମ ଏ ବର୍ଷ।
ପ୍ରବଳ ଆର ବର୍ଷ କେତେ ବର୍ଷା?
ଏ ବର୍ଷ ବର୍ଷା ଏତେ ନାହିଁ ବା।
ଆର ବର୍ଷ ବର୍ଷା ଦିନିଆ ଭଳିଆ ବର୍ଷା ହୁଏ ଗୋଟେ ଦିନ କମେଇ ଲଗାତାର ଲ ଗାତର ହବ ଯେ
ବର୍ଷା ନାହିଁ ବୋଲି ଯେଉଁ ଖରାଟା ବହୁତ ଜୋରରେ ଲାଗିଛି ଆଉ।
ଗୁଳି ଗୁଳି ହଉଛି ପୁଣି ବିଲବାଡିରେ ଲୋକ କିନ୍ତୁ ହଇରାଣ ହେବେ କା ଚାଷୀ ବାସୀ ମାନେ
ଏ ବର୍ଷ ତ ମରୁଡ଼ି
ମରୁଡି ଟ କେତେ ପାଣି ମୋଡେଇକି କରିବେ କେତେ
ଏ ସମ୍ଭବ ନୁହେଁ ସେଟା କରିବେ କେମିତି ହଇରାଣ ହେବା ଛଡ଼ା ଆଉ କିଛି ଆଉ ଦୂର ବିଲରେ ହଁ ବହୁତ ହଇରାଣଛି।
ଏବ ବର୍ଷ ବହୁତ ହରାଣ ଆମେ ତ ବାପାଙ୍କୁ ମନା କରୁଛୁ ଏ ବର୍ଷ କାହା ବିଲ ତ ଭାଗକୁୁ ଆଣିବନି।
ତମ ତମର ସେଇଠି କରନ୍ତି ଚାଷ ନା କରନ୍ତିନି?
ଆମର ବା ବିଲ ବାଡି କିଛି ନାହିଁ ଆମର ଏଟା କିଣି ଯନି ମୋ ଶାଶୁର ଜାଗା କିଣିକି ଘର କରାହେଇଛି ଆମ ଶାଶୁଘର ହେଲା ନୂଆଗଡ। ମନ୍ଦାର ବ୍ରିଜ ପାଖରେ ଯୋଉ ନୂଆ ଗଡ
ଓହୁ
ନ୍ଦାର ସେଇଠି ଆମ ଘର। ସେଠି ଗାଁ ରେ ମାନେ ଏଇଠି ରହୁଛନ୍ତି ଘର ଫର କରିକି। ଏଠିରାର ହଁ।
ଜାଗା କିଣିକି ର
ଜାଗା କିଣିକି ଘର ଫର କରାହେଇଛି ଆଉ ସେଠିକି ଘର ଫର କରାହଉନି ଗାଁ ଟା ବୋଲି କେହି ଯାଉନାହାନ୍ତି। ଗାଁରେ ସିନା ରହିଲେ ମାସେ ପନ୍ଦର ଦିନ ରୁହା ରୁହି କଲେ କି କଣ କି ଆଧାର କାର୍ଡ ରାସନ କାର୍ଡ ସବୁ ଏଇଠିକି ଆସିଲେ ଆ ଘର ଖଣ୍ଡ ଆସିବ କି କଣ କେହି ରହୁନାହାନ୍ତି କି ଅଛି ନାଇଁ ସେ ଜାଗା ଖଣ୍ଡିକ ଅଛି ନା ନାଇଁ
ରାସନ ସେଇଠି କରି
ଏଠି ବା ରାସନ କାର୍ଡ ମୋର ଗାଁ ରେ କଟେଇନି ଛମେ ତ ଘର କଟିଗଲା ବାହାଘର ଆଠ ଦଶ ପନ୍ଦର ଦିନ ମାସରେ ମୋର ଚାରି ବର୍ଷ ହେଲା ବାହାଘର ରାସନ କାର୍ଡ ମୋର କଟିନି।
ଆଉ କାଟିବା କଥା ନା କାଟା ହେଇନି ବୋଲି କଟିନି କାଟିଦେଲେ କଟିିବ।
କାଟା ହେବା ପାଇଁ ତାକୁ ତ କୁହାହେଇଥିଲା କହିଲେ କଟିଗଲା ଆଉ ଚାଉଳ ଫାଉଳ ଦଉନାହାନ୍ତି ବର୍ଷେ ହେଲାଣି। ଏବେ ଆପ୍ଲାଏ କରିବା ପାଇଁ ଯାଇଥିଲି ଯେ କହିଲେ ନାଁ କଟିନି ନା।
ସେଇଠି ସୁବିଧା ନା ତାଙ୍କ ଇଏଟାରେ ରହିଲୁ ତାଙ୍କ ଆଡ଼୍ରେସରେ ପାଇବାଟା ସୁବିଧା କେତେବେଳେ ସୁବିଧା ଫୁବିଧା ଯେତେବେଳେ ମିଳିବ ଘର ଫର ଭଲ ମନ୍ଦ ଆଉ ସେଇଠି କରିବା କଥା ନା। ମୋର ରାସନ କାର୍ଡ଼ ହେଇନଥିଲା ମୁଁ ଏଠି କାଟିଲି ବ୍ଲକରେ ପୁଅକୁ ପଠେଇକି ତାପରେ ସେଠି କଲାପରେ ହେଲା ମୋର ହଉଛି ଏଠି ଆସୁଛି।
ମୋର କାହିଁ ବାପାଙ୍କୁ କହି କହି ବାପା ଶୁଣୁନାହାନ୍ତି। ନିଜେ ନ ମଲେ ଯେନ୍ତି ସ୍ଵର୍ଗ ଦେଖିବନି ସେଇଭଳିଆ। ରାସନ କାର୍ଡ ଟିକେ କାଟି ଦିଅନ୍ତେନି ଯାଇକି ବ୍ଲକ ରେ ମୋର କାଟୁନାହାନ୍ତି କିଛି ହିଁ ମୋର ଏଠି ବି ହଉନି ମୁଁ କେତେଥର କହିଲୁଣି ସେ କାଟିଦିଅ ଯୋଉ ଦିନ କାଟିବ ସେଦିନ ହେଇଯିବ।
ନା ଟାଇମ୍ ଲାଗିବ।
ସେୟାବା ମୋର କାଟୁନାହାନ୍ତି କାଟିଦେଲେ ହଁ ମେଡିକାଲ ପାଇଁ କଣ ଗୋଟେ ଫାସିଲିଟି ମିଳିଯାନ୍ତା ଏଡିକାଲ ଫେତିକଲ ଜାଉ ଦେବା ପା ଖରାପ ହେଲା କି କଣ କାର୍ଡ ରେ ହୁଅନ୍ତା ସେ କାହିଁକି ଆଉ କିଛି ହଉନି।
ଆଉ କାର୍ଡ ଫାଡ଼ ସୁବିଧା ସବୁ କଲେ ସିନା ସେଠା
ଏବେ ବା କାଡ଼ ଫାଡ଼ ସବୁ ସୁବିଧା କରିଦେଲାଣି ଲୋକ ମାସେ ଦି ମାସେ ରହିଲେ ବି ତାଙ୍କୁ କିଛି ଲାଗୁନି ପଇସା ସବୁ ଏଥିରୁ କଟି ଯାଉଛି କେ ତେ ସାହାଯ୍ୟ
ଆଉ। ଲୋକ ସୁବିଧାଟା ଖୋଜିବେ ନା ଆଉ କେତେ ପ୍ରକାର ସୁବିଧା ମିଳୁଛି ରାସନ କାର୍ଡ଼ ଦେହ ପା ଭଲ ମନ୍ଦ।
ହଁ ବା ବାହାରୁ ଘର ଭଡା ଯୋଉମାନେ ରହୁଛନ୍ତି ଏଠିକାର ଆଡ୍ରେସ ରେ ରାସନ କାର୍ଡ କରିଦଉଛନ୍ତି ଚାଲାଖି ପଡିକି।
ଚାଲାଖ ଯୁଗ ହେଲା ଆଉ ଚାଲାକି ଲୋକ ପଢ଼େଇ ପାରିବେନି।
ହଁ ବା। କାଲି ସବୁ ଛୁଆ ପଳେଇଲେ। ପୁଅର ହଁ ତା ତ ଏଇପଡିକି ଟିକେ ମୁଣ୍ଡ ଟା ଫୁଲି ଯାଇଥିଲା। ସେ ସେକେଣ୍ଡରେ ଯୋଉଦିନ ପଡିଗଲା ଘରେ ଯେ ବାଡେ ହେଇଗଲା କୋଉଠି ଆଉ ଫୁଲି ଯାଇଥିଲା ଟିକେ। ବୋର ପ୍ଲସହାରିକା ମାରଲାଠୁ କମିଥିଲା ପୁଣି ସେ କାଲି ପରଦିନ ପୁଣିିବା ବାହାରେ ପଡିଗଲା ସେଇ ମୁଣ୍ଡ ଟା ପୁଣି ମାଡ ହେଲା।
ଓଉ ହରି ଗଲାଣି। ଏବେ ସେ ଠିକ ଠାକ କହୁଚି ତ। ମାନେ ମମ
ଏ ତା ଦେହ ଟା ଟିକେ ଏବେ କମିଛିି ମଝିରେ ଟିକେ ଜର ହେଇଗଲା ରଜ ଦିନେ ଥିଲା। ନାଇଁ ଦୁଷ୍ଟିଆ ଫୁଷ୍ଟିଆ ଏବେ ଟିକେ କମିଛି। ହେଲେ ତାଙ୍କ କୁକୁର ଟାକୁ ଫିଟେଇ ଦଉଛନ୍ତି ସେ କୁକୁର ଘର ଭିତରେ ସେ ପଶି ଯାଉଚି।
ଆଉ।
ଆମ କୁକୁର ଟାକୁ ଆମେ ଭିଡିକି ରଖୁଛୁ ତାଙ୍କର ଖାଲି ଫିଟେଇ ଦଉଚନି।
ଏଇଯାଇ୍ ଆସ ତ। ସେ ଏଇଟା ଭଲ ହବ। ତାପରେ ଏଠି ମିଶିକି କରିବ କଣ୍ଟ୍ରୋଲ୍ ହେଲା। ସବୁ ହେଇଗଲା ତ ଲାଷ୍ଟ ଟା ନୁହେଁ ତ ଏ ଲାଇନ୍ ଟା ଏମତି ତ। ତାଲେ ଏଇଗୁଡ଼ାକ କଣ ପକେଇ ଅଛିଁ ହାଲୋ, ହଁ ଏଇଟାକୁ ଇଏ କରିଦେଥିଲି ଶୁଣ ସେଫ୍ କରିଦେବି। ଏଇ ସିଷ୍ଟମ୍ କତିକି ଆସିବ ହେଲା। ମୁଁ ଥାଏ ଅବା ନଥାଏ ହେଲା ମୁ ବତ୍ତେଇ ଦୋଉଚି କେମିତି କଁ ଖୋଲିବ।
ହୁଁ।
ଆଉ କଣ କ।
ହ୍ୟାଲୋ
ହଁ କହ
ଆଉ କଣ କାମ ବୋଧେ ଚାଲିଛି।
ହଁ ଟିକିଏ ଅଡ଼ିଟି ଆସିବେ ତ କାମ ଚାଲିଛି।
ହଁ ଆଜି ଟିକେ କାଆଁଳିଆ ପାଗ କରିଛି ତ। ମୋର ଗୋଟେ ମନ୍ଦାର ଗଛ ଅଛି ଘରେ ପଛ ପଟେ। ସେଟାରେ ସେଇ ଗଛଟାରେ ଫୁଟୁଛି ଧଳା ଫୁଲ ଫୁଟୁଛି। ଘିଅ ଗଲେଯେ ମନ୍ଦାର ଫୁଲ ଗୁରା।
ହାଇଲେ ଏକ୍ସପ୍ଲୋର ହେଲା ଆଜ୍ଞା ହାଇଲେ ଖୋଲିିବ। ଖୋଲା ବେଳେ ଡକ୍ୟୁମେଣ୍ଟକୁ ଯିବୁ ହେଲା ଡକ୍ୟୁମେଣ୍ଟ।
ହ୍ୟାଲୋ
ହେଲେ କାଁ ଡକ୍ୟୁମେଣ୍ଟଣ୍ ରଖିକି ପୁଣି ସେ ପୁୁରେ କ୍ଲିକ କର ଆଇଆ ହେଲା ଆ ଲଣ ହଁ ଏଠି ଦି ଥର କ୍ଲିକ କରିଦଉ କଣ ହବ ଏଇଟା ଫିଲପ କରି ଦବ ହେଲା। ଆଉ ସବୁ ଫାଇଲ ଫାଇଲ ଗୋଟେ ସବୁ ଠିକ ଠାକ କରିସାରିଛୁ ତ ଆଉ ଗୋଟେ ଇଣ୍ଡେକ୍ସ ଗୋଟେ କର ଥିବ ଇଣ୍ଡେକ୍ସ ମାନେ କଣ ବୁଝି ପାରୁଛ ତ? ଏଟା କରିଲୁ ଫାଇଲ୍ ନମ୍ବର ଏତିକି ଏକ ନମ୍ବର ଫାଇଲ୍ ଏଇ ଫାଇଲ୍ ଟା। ଦୁଇ ନମ୍ବର ଫାଇଲ୍ ଏଇଟା କରୁଛ ତ ଆଉ? ଆ ଅଡ଼ିଟ୍ ଆସିବ ତ କାମ ହଉଥିଲା। ମୁଁ ଆର ଅଫିସରେ ଅଫିସ୍ କି ପଳେଇ ଆସିଥିଲି।
ହଁ ହଁ
ତ ସାରେ କଥା ହଉଥିଲି। ଆଉ ଗାଁକୁ ଏଇନା ଆସିବନି?
ନାଇ ନାଇ ବି ଯାଏନି ଇଚ୍ଛା ନାହିଁ ଆଉ ଘରକୁ ଯିବାକୁ ଏତେ ଥର ଗଲେଣି ଯେ ଲ ଏ ଭଲ ଲାଗୁନି ଆ ସେ ଯିବାକୁ।
କାମ ଯେତେବେଳେ ପଢ଼ିବ ଆସିକି ଦେଖିକି ବୁଲିବି ଯେ ଯିବା କଥା। ଥାଉ ବୋଉ ଦେହ ବି ଭଲ ରହୁନି ମଝିରେ ମଝିରେ କେତେ।
ହଁ ଏ ଛୁଆଙ୍କର ନାଁ ଲେଖେଇବା ପାଇଁ କହୁଥିଲେ ଯେ ମୁଁ ଯଦି ନାଁ ଲେଖ ଖେଇ ଦେବେ କି କଣ ଦିନେ ଯାଇକି ବୁଲିକି ପଳେଇ ଆସିବି ନା ତ ଲେଖା ହବନି ଆର ବର୍ଷକୁ କଣ ମନା କରିଦେବି। ଶଶୁର ଫୋନ କରି ପଚାରୁଥିଲେ ହଁ ନାଇଁ ଶଶୁର ଫୋନ କରିକି। କହୁଥିଲି ଆଉ ଗୋଟେ ଛୁଆର କେମତି ଲେଖେଇବୁ ଦିଟା ଙ୍କ ଛୁଆଙ୍କର ଲେଖା। ବାବା କୁ ମନା କରିଦେଲେ ବାବା କହିଲେ ମୋ ଘରେ ପଇସା ପତର ନାହିଁ ମୁଁ ମୋ ପୁଅ କିଛି ଶିଖିନି ମୁଁ ଅବ ଅଜ୍ଞାନ ଛୁଆକୁ ମାନେ ସ୍କୁଲ ଛାଡିବିନି। ମୁଁ ତା ବୟସ ପଳେଇଲା କହିଲେ ବୟସ ଏବେ କହିଲେ। କହିଲେ ସେ ବୟସ ହେଇଗଲା କି ତିନି ଚାଲିଛି ଚାରି ଚାଲିବ। ଚା ତିନି ପୁରିକି ଚାରି ଚାଲିବ ଏ ନଭେମ୍ବର। ସାଢେ ଚାରି ବର୍ଷରେ ଆର ବର୍ଷ ଏତିକି ଏଇ ଟାଇମ ରେ ଆଡମିସନ ହବ।
ଚାରି ପ୍ଲସ୍ ହେଲେ ଆଡ଼ମିସନ୍ କଲେ ଠିକ୍ ହେବ କାହିଁକିନା ଟାଇମ ନେଉଛି। ପ୍ରଥମ ସାତ ବର୍ଷର।
ହାଁ ବା ବାବୁ ଏବେଠୁ ଛାଡି ଦେଇକି ଛୁଆ! କିଛି ଶିଖି ନଥିବେ ମୋ ବାପା ମନା କଲେ କହିଲେ ମୋପ
ଶିଖିବ ନିଜେ ପଢ଼େଇବ।
କହିଲେ ମୋ ପୁଅ ଖାଇବା ଭଲରେ ହାତରେ ଖାଇସ ସିକିନି। ସେ ଛୁଆକୁ କୁଆଡେ ବି ଆମେ ଛାଡିିନୁ ଏ କୁଟିଆ କୁଆଡେ ଛାଡିିନୁେ ମତେ ଛାଡିକି ରହିବନି।
ହୁଁ।
ତାପ ବାପା କହିଲଲେ ଆର ଏ ବର୍ଷ ଆମେ ଦେଖିବୁ ଆଉ ଓନ ଟୁ ଏ ବି ସି ଡି ସବୁ ଶିଖିବ ନିଜ ଘର କୋଉଠି କଣ ସବୁ ଜାଣିବୁ ଆର ବର୍ଷ ଦେଢ ବର୍ଷ
ତୁ ଘରେ ତାକୁ ଏଇନା ଦେଖେ ପଢା ଟା ତା ପଢା ଟା କଣ କେମିତି ଦେଖି ସାରିଲା ପରେ ତାପରେ ଆଉ ଯାଇକି ଯାଇି କଲେ ହବ ନା ଆଉ ହେମିତି ଛୁଆକୁ ଛାଡ଼ି ଦବ ଛୁଆ ପଢ଼ୁଥିବ ପଢ଼ୁ ନଥିବ ଖାଇ ପି ପାରୁଥିବ ନ ପାରୁଥିବ ଏଇନା ତିନି ବର୍ଷ ହେଇଛି ସାଢ଼େ ତିନି ବର୍ଷ
ଦେଇଥିବୁ ଏଇନା ଯିବନ।
ହଁ ସାଢ଼େ ତିନି ବର୍ଷରୁ ଆଗେ ଆଡ଼ମିସନ ହେଉଥିଲା ଏବେ ନେଉଛନ୍ତି ଚାରି ବର୍ଷ ପ୍ଲସ। ଯେ ଛୁଆ ଯେ ଜାଣିବାର ହେଲେ ତାକୁ ଛାଡିଲେ ସେ ପଢ଼ିବ କି ପାଠଟା କୁ ଡରିବନି ପଢ଼ାଟା ଧରିବ।
ତାଙ୍କର ଏଇ ଯେଉଁ ମା ଏଇ ଅଠେଇଶି ନା ତେଇଶରେ ତାଙ୍କ ଜନ୍ମଦିନ। ତାଙ୍କର ଏବେ ଏଇ ମାର୍ଚ୍ଚ ଦେଖା ହେଲା ନା ପାଞ୍ଚ ବର୍ଷରେ। ତାପରେ ମନା କଲେ ମୁଁ ଶତୁର କଲେ ଲେଖେଇବୁନୁ ଲେଖେଇବୁନୁ ତୋ ପୁଅ ପାଇଁ ଆର ଛୁଆ ଟା ପଢିବନି ତା ବାପା କହିଲେ ମୁ ମନା କଲି ମୁ ତ ତମ କହୁଛି ବଡର କରିଦିଅ ମୋ ପୁଅ ର